ମ୍ୟାଡ଼ାମ୍।
ହଁ କୋଣ କଣ କରୁଛନ୍ତି?
ଏଇ ବୁଲୁଥିଲି ଆଉ।
ହଁ ହଁ। ନାଇଁ ଏମିତି ଟିକେ ମୋ ଦେହ ଭଲ ନାହିଁ ତ ଅଛି ବସିଛି।
କଣ ହେଇଛି?
ଥଣ୍ଡା ହେଇଯାଇଛି।
ଓହୋ ଥଣ୍ଡା କେମିତି କଣ ବର୍ଷାରେ ଭିଜିିଗଲେ ନା କଣ?
ହଁ ମୁଁ ନା ଏବେ ଯାଇଥିଲି ସେ ଯୋ ଆମର ଏଇଠି ପାଖରେ ଗୋଟେ ଅଛି ଗୋଟେ ତିନି ଚାରି କିଲୋମିଟର ହବ ମୁଁ ଯାଇଥିଲି। ସେ ମେଗା ନର୍ସରୀ।
ଆଜ୍ଞା।
ହଁ ବହୁତ ଜୋରରେ ବର୍ଷା ହଉଥିଲା ଭିଜିଗଲି ଆଉ ମତେ ପା ଥଣ୍ଡା ହେଇଯାଇଛି ଆଉ
ମେଘା ନସରୀ ଯାଇଥିଲେ ନେଇ ଆସିଲେନି ସେଇଠୁ ତ ଆପଣ ଜାଣିଛନ୍ତି ଔଷଧୀୟ ଗୁଣର ଗଛ ଗୁଡା ଅଛି। ଗୋଟେ ନେଇକି ପଳେଇ ଆସିଥାନ୍ତେ ଆଉ
ହଁ ମୁଁ ନା ସେଇଠି ଦେଖିଲି ଯୋଉ ଥିଲା ଗଛ ଗୁଡା ହୁଁ ତୁଳସୀ ଗ ଛ ଥିଲା ବହୁତ ବଡ ବାଲା ତାର ଜଟ ଫଟ ହେଇକି ପୁରା ବଢିଆ ହେଇଥିଲା ଆଉ ନିମ୍ବ ଗଛ ଥିଲା ହେଲା ଘିଅ କୁଆଁରୀ ଥିଲା ପୋଦିନା ଗଛ ଥିଲା ବହୁତ ସାରା ଗଛ ଥିଲା ମୁଁ ଦେଖିଲି ବହୁତ ବଢିଆ ହେଇଛି ସେଠି ଯୋଉ ମାନେ ପ୍ରକୃତିକୁ ତାଙ୍କ ଭିତରେ ଗୋଟେ ଆବଦ୍ଧ କରିକି ରଖିଛନ୍ତି ଯେ ଫୁଲ ଗଛ ଗୁଡା ଅଛି ବହୁତ ଭ ଭଲ ଅଛି ବହୁତ ସାରା ଫୁଲ ମାନେ ବୁ ବିଭିନ୍ନ ପ୍ରକାରର ଫୁଲ ଅଛି ସେଇଥିରେ ଭଲ ଲାଗିଲା ଯାଇଥିଲି ତ ଭିଜିକି ପଳେଇ ଆସିଛି ତ ଟିକେ ମୁଣ୍ଡ ବିନ୍ଧା ହଉଛି।
କଣ କରିବି ଶୁଣନ୍ତୁ ଆପଣ ଯଦି ଥଣ୍ଡା ହେଇଛି ଅଦା ନେଇଯିବେ ଆଉ ଯଦି ଘରେ ଅଛି ଆପଣଙ୍କର ମହୁ
ମୁଁ ତ ନାହିଁ ଆଣିବାକୁ ପଡିବ
ନହେଲେ ଟିକେ ନେଇଯିବେ ତୁଳସୀ ପତ୍ର ଆଉ ଅଦା।
ହଁ।
ମହୁଟା ବି ଦେଲେ ମହୁ ଟା ଟିକେ ଭଲ କୁହନ୍ତି।
ହଁ।
ତାକୁ ବାଟିକି ଆପଣ ସକାଳୁ ଆଉ ସ ଦିନରେ ଦୁଇଥର ସକାଳୁ ସନ୍ଧ୍ୟାରେ ପିଇଦେବେ।
ଖାଇକି ଖାଇବି ନା ନ ଖାଇକି?
ନା ସେମିତି କିଛି ନାହିଁ ଆପଣ ଯେ ସେମିତି ନା ଯେମିତି ଖାଇଲେ ବି ଚଳିବ। କିନ୍ତୁ ଟିକେ ସକାଳୁ ଉଠିକି ଖାଇଦେବେ ଆଉ ସନ୍ଧ୍ୟାବେଳେ ଟିକେ ଖାଇବେ ଖାଇଲେ କଣ କି ସେଇ ଯୋଉ ଆପଣ ଜାଣିଛନ୍ତି ଆମର ଅଦାରେ ବହୁତ ଔଷଧୀୟ ଗୁଣ ରହିଛି। ଆଉ ତୁଳସୀ ପତ୍ରରେ ରହିଛି ସମସ୍ତେ କୁହନ୍ତି ମୋ ମା ମାନେ ତ ଅଧିକାଂଶ କୁହନ୍ତି ଯେ ଅ ଥଣ୍ଡା କାଟିଦିଏ।
ହଁ ମୋ ମା ବି ସେଇଆ କୁହନ୍ତି ଯେ ଏଇ ଯୋଉ ମାନେ ବଟିକା ଠୁ ଭଲ ମାନେ ଓ ଔଷଦ ଟୁ ଭଲ ସେଇଟା ମାନେ ଆମ ଘରୋଇ ଉପଚାର ଯୋଉଗୁରା କରିକି ତମର କିଛି ହବନି।
ହଁ ହଁ ବହୁତ ଔଷଧୀୟ ଗୁଣ ଅଛି। ଆମର ଆଗରୁ ବି କଣ କରନ୍ତି ଯେତେବେଳେ ପୂର୍ବପୁରୁଷ ମାନେ ସେତେବେଳେ ତ ଏତେ ଔଷଧ ନଥିଲା ନା ଏତେ ଔ ଔଷଧ ର ପ୍ରୟୋଗ କରନ୍ତିନି ସେମାନେ ସେମାନେ କଣ କରୁଥିଲେ ଔଷଧ ତ ବାହାରି ନଥିଲା କୋଉଠି କରିବେ ସେମାନେ ଏଇ ଜିନିଷ ବିଷୟରେ ଜାଣିବି ନଥିଲେ ଆମର ବିଜ୍ଞାନ ଏତେ ଆଗକୁ ଏତେ ବଢିବି ନଥିଲା। ସେମାନେ କଣ କରନ୍ତି ସବୁ ଜିନିଷ ର ଚେରମୂଳି ମାନେ ଔଷ ଗୋଟେ ଗଛର ଔଷଧୀୟ ଗୁଣ କାଢିବାକୁ ହେଲେ ତାର ଚେରକୁ ସେମାନେ ନିଅନ୍ତି ଚେରକୁ ଆ ମାନେ ବାଟି ଦିଅନ୍ତି
ହଁ।
ନହେଲେ ଛେଚନ୍ତି ପଥରରେ ଛେଚିକି ତାକୁ ପାଣିରେ ମିଶେଇକି ପିଅନ୍ତି। ମହୁ ଅଦା ଆଉ ତୁଳସୀ ପତ୍ର ଏ ଗୁଡାକ ନେଇକରି ସେମାନେ ତାଙ୍କ ଜର କିମ୍ବା ଥଣ୍ଡା ଥଣ୍ଡା ଜର ତ ଆଜିକାଲି ଗୋଟେ ମାନେ ସମସ୍ତଙ୍କୁ ହଉଛି।
ହଁ ହଁ ହଁ ଆଉ କଣ କହିଲ ଯୋଉ ଥଣ୍ଡା ଜର ହେଇକି ଯୋଉ ଜୋର କି ଥଣ୍ଡା ହେଇଯାଉନି
ହଁ ହଁ।
ତାପରେ ଯଦି ବଟିକା ଖାଇଦବ ତମେ ବଟିକା ଯଦି ଦେଇଥିବେ ଖାଇଦବ ସେ ବ ଟିକା ଖାଇଲା ପରେ ଥଣ୍ଡା ତ କମେଇ ଦବ କାଶ ହବ ହେଲା କାଶଟା ରହିବ ଆଉ ସେଇଟା ପୁରା ଟାଇମ ରହିବ ବୋହୁତ ଦିନ ତକ କାଶ ରହୁଚି ସେଟା ଜମା ଭଲ ହୋଉନି।
କାଶ ପାଇଁ ବି ବୋହୁତ ବଢିଆ ଅଦାଟା ଅଦା ମୁଁ କହିଲି ପା ଅଦା ଆଉ ମୋହୁ ବୋହୁତ ବଢିଆ ଅଦା, ମୋହୁ, ତୁଳସୀ ପତ୍ର। ଏଇ ତିନଟା ଆପଣ ଖାଇବେ ଥଣ୍ଡା, ଜର, କାଶ ସବୁ ଜିନିଷର ଆର ମୁକ୍ତି ପାଇଯିବେ ଏଇଠୁ। ବଢିଆ ଜିନିଷଟା ଏଇଟା ଆଉ ଆମର ଲିମ୍ବ ପତ୍ର ବି ଜାଣିଥି ଥିବେ ଲିମ୍ବ ପତ୍ର ବି ଅଛି ମୋର କଣ ହୁଏ ନା ଦେହ ଟିକେ ଆମର ପାଣି ଯେତେ ଯେହେତୁ ବ୍ଲିଚିଂ ପଡେ ସିଏ କଣ ହୁଏ କୁଣ୍ଡେଇ ହୁଏ ଅ ତ ସବୁବେଳେ ଫଳି ଯାଏ ମତେ କୁଣ୍ଡେଇ ହୁଏ ଫଳି ଯାଏ। ବୋହୁତ ରାତିରେ ଶୋଇ ହୁଏନି ତ ମାଆ କଣ କରନ୍ତି ତ ଯୋଉ ତ ଲିମ୍ବ ପତ୍ରର ଯୋଉ କାଠ ତାର ଯୋଉ ଛାଲ ଗୁଡା ତାକୁ ଆଣିକି ସିଜାନ୍ତି ତାକୁ ପନ୍ଦର କୋଡିଏ ମିନିଟ ସିଜେଇଦେବେ ସେ ପାଣିକୁ ଆପଣ ପିଇବେ ନହେଲେ ଗାଧେଇବେ।
ନା ସେଟା ତ ବୋହୁତ ପିତା।
ହଁ ପିତା କିନ୍ତୁ ଦେହ ପାଇଁ ବୋହୁତ ହିତକାରୀ। ଯୋଉ ଦିନଷଟା ଜାଣିଥିବେ ସୁ ପାଟିକୁୁ ସ୍ଵାଦ ଲାଗେନି ସେଟା ଦେହ ପାଇଁ ବୋହୁତ ହିତକାରୀ ଥାଏ। ଆପଣ ତ ଏଇଟା ଶୁଣିଥିବେ ଜାଣିବି ଥିବେ।
ହଁ ସେଇୟା ସେଗୁଡା ପିଇବାଟା ବୋହୁତ କଷ୍ଟ।
କଷ୍ଟ କିନ୍ତୁ ଭଲ ଆପଣ ହଳଦୀ ବି ନେବେ ହଳଦୀ ବି ବୋହୁତ ଗୋଟେ ବଢିଆ ଜିନିଷ। ହଳଦୀକୁ ଯଦି ଆପଣ କଞ୍ଚା ହଳଦୀ ବା ଟିକି ଯଦି ଖାଇ ବେ ସେଇଟା ବି ଭଲ।
ହଁ କଞ୍ଚା ହଳଦୀ ବାଟିକି ଯୋଉ ଖାଇଲେ କଣ କୁଣ୍ଡିଆ ଭଲ ହୁଏ। ଆଉ ଆମର ପାକସ୍ଥଳୀ ସଫା ହୁଏ ବୋଲି କୁହନ୍ତି ପେଟ୍
କୋହୁ ବୋହୁତ ବଢିଆ ହଳଦୀ ଟା କଞ୍ଚା ହଳଦୀଟା ଶୁଖିଲା ହଳଦୀ ଅପେକ୍ଷା କଞ୍ଚା ହଳଦୀଟା ବୋହୁତ ବଢିଆ ସେ ବୋହୁତ ବଢିଆ କାମ କରେ।
ନା ମୁଁ ତ ମୁଁ ଦେଖିଚି ଆମ ଗାଁରେ ଛୋଟବେଳେ ନୁହଁ କି ଯଦି କାର ଟିକେ ଦେହ ଖରାପ ହୁଏ କି ଯୋଉମାନେ ଦୁର୍ବଳ ହେଇଯାଆନ୍ତି ସେମାନଙ୍କୁ ଖାଲି ପେଟରେ ନୁହଁ କି ଯୋଉ କଞ୍ଚା ହଳଦୀ ତାକୁ ଶିଳ ପୁଆରେ ବାଟନ୍ତି ହେଲା ପୁରା ବା ଟିକି ତାକୁ ମ୍ ଗୋଲ ଗୋଲ ଗୋଲ କରିକି ପୁରା ଏମତି ତାକୁ କରନ୍ତି ଆଉ ତାକୁ ଖାଇବାକୁ ଦିଅନ୍ତି ସେଟା ଢୋକିବାକୁ କୁହନ୍ତି।
ହଁ ହଁ ହଁ।
ସେମିତି ଖାଇଲେ କିନ୍ ଭଲ ସେଇଟା। ଆମ ଯାହାବି ଆମର ଯାହାବି ହେଇଥାଏ ଯୋଉ ଏ ପାଗ ପାଇଁ ହୋଉ ପାଣି ପାଇଁ ହୋଉ ଯାହା ଫଳିଯାଏ କି ଭିତେରେ ବି କିଛି ବି ଯଦି ଅସୁବିଧା ହେଇଥିବ ଆମର ତ ସ୍ ସେଇଥିପାଇଁ।
ଶରୀର ଭିତରେ ହଁ ସ୍-ସବୁ ଜିନଷ ପାଇଁ ଭଲ ହଁ ବୋ ଗ ଆ ଆମର ତ ଜାଣିଚନ୍ତି ବୃକ୍ଷରେ ବୋହୁତ ସାରା ଔଷଧୀୟ ଗୁଣ ଅଛି ସେ ଆମର ଜୀବନ ପାଇଁ ବି ଯେତିକି ଭଲ ଆମ ଶରୀର ପାଇଁ ବି ସେତିକି ଭଲ।
ହଁ।
ଗଛ ଅଛି ତ ଆମେ ଅଛୁ। ଏଇଟା ଗୋଟେ କହିବାକୁ ଗଲେ ନିରାଟ ସତ୍ୟ କଥା। ଆଜ୍ଞା।
ଗଛ ପାଇଁ।
ଆଉ ମେଘା ନର୍ସରୀରେ କଣ କଣ ଦେଖିଲେ କୋଉ କୋଉ ପ୍ରକ
ହଁ ସେ ସେ ଔଷଧୀୟ ଗଛ ଦେଖିଲି ବହୁତ ସାରା ଫୁଲ ଦେଖିଲି ଆଉ ସେଠି ଯୋଉ ଫୁଲ ଗୁଡା ଆମର ଏମିତି ମାନେ ସାଧାରଣ ଦେଖିବାକୁ ମିଳେନି ସେଠ ଠି ଯୋଉ ମାନେ ଏବେ ଆଉ ସେ ଗଛ ଗୁଡା ମିଳୁନି ଦେଖିବାକୁ ସେଇଠି ସେ ଗଛ ଗୁଡା ଅଛି।
ହଁ। ନାଇଁ ସେଇଠି ତ ମି
ମୁଁ କେତେ ଗଛର ନା ଜାଣିନି। କିନ୍ତୁ ସେଠି ବହୁତ ପ୍ରକାରର ଗଛ ଥିଲା ଯେମିତି ମାନେ ଆଉ ଫୁଲ ଗୁଡା ତ ବହୁତ ସାରା ମାନେ ରଙ୍ଗର ଥିଲା ଏତେ ରଙ୍ଗର ସେଇଠି ଯେମିତି ଦେଖିବ ଲାଗିବ ଯେମିତି ଇନ୍ଦ୍ରଧନୁ।
ହଁ ହଁ ହଁ ହଁ ବଢିଆ ଲାଗେ ଆ ଆମେ ବହୁତ ସାରା ଗଛ ଛ ଅଛି ଏମିତି ଯଉଟା କି ଆମେ ନା ଜାଣ ନାଁ ବି ଜାଣିନି। ବହୁତ ଅଛି ମୁଁ ବେଳେ ବେଳେ ଦେଖିଲେ ବି ମତେ। ଆଶ୍ଚର୍ଯ୍ୟ ଲାଗେ ଯେ ଏମିତି ବି ଫୁଲ ଅଛି ଯୋଉ ପ୍ରକାର ମୁଁ ନା ଜାଣିନି, ମତେ ଆଶ୍ଚର୍ଯ୍ୟ ଲାଗେ ମୁଁ ମାଆଙ୍କ ପଚରେ ଏଇଟା କି ଫୁଲ ସେଇଟା କି ଫୁଲ ମା କୁହନ୍ତି କେତେ କଥା ସେ ଜାଣିଚନ୍ତି? ସବୁ ତ ଜାଣିନାହାନ୍ତି ସେ କୁହନ୍ତି ମୁଁ ନା ଜାଣିନି ଦେଖିଛି କିନ୍ତୁ ମୋର ମନେ ନାହିଁ।
ହଁ ଆଉ ଛୋଟବେଳେ ବେଶୀ ମୋ ମା କୁହନ୍ତି? ଯେତେବେଳେ ମାନେ ଉ ଆଈ ଯେତେବେଳେ ମୋ ମାଙ୍କର ଯୋଉ କେଶର ଯୋଉ ବେଶୀ ଛଡିଲେ ତାଙ୍କୁ ଗୋଟେ ଔଷଧିଅ ର ଯୋଉ କରିଦିଅନ୍ତି ଯୋଉ ହରଡା, ବାହାଡା
ହୁଁ ହୁଁ ହୁଁ ହୁଁ ହରଡା ଗଛ ହଁ ହଁ ହଁ।
ହଁ ସେଇଟା ଆଉ ଯୋଉ କଣ ଏଇଟା। ଅଁଳା।
ହଁ ହଁ ଅଁଳା ଟା ତ ବହୁତ ବଢିଆ।
ହଁ ତା କୁ ମିଶାଇକି ଗୋଟେ ଲେପ ନାଇ ତ ତାକୁ ଫୁଟାଇକି ତାକୁ ତେଲରେ ଫୁଟେଇକି ତାର ଯୋଉ ଗରମ ର ଯୋଉ ବାହାରିବ ତେଣୁ ତାକୁ ଟିକେ ଥଣ୍ଡା କରିକି ତାକୁ ପୁରା ଯଦି ମସାଜ କରିବେ ଏଇ ଯୋଉ ଆମର ଚୁଟି ର ମୂଳରେ ତ ଚୁଟି ଝଡିବା ଟା ସେଟା କମିବ।
କମିଯାଏ ହଁ ହଁ କୁହନ୍ତି ଅଁଳା ଖାଇଲେ ବି ବହୁତ ବଢିଆ, ଆପଣ ଅଁଳା ଯଦି ମାନେ ବାଟିକି ପିଇବେ ବି ତା ସେଇଟା ବି ବହୁତ ବଢିଆ।
ବଢିଆ।
ନାଁ ଅଁଳା ର ବହୁତ ଔଷଧୀୟ ଗୁଣ ବି ଅଛି ଖାସ କରି ସେ ମାନେ ଚର୍ମ ରୋଗ ବି ଦୂର କରେ ଚର୍ମ ଚମକାଏ ବି ଆପଣ ବି ଶୁଣିଥିବେ ଏଇ କଥା।
ହଁ ସେ ହଁ ହଁ।
ସେ ଚୁଟି ପାଇଁ ବି ବହୁତ ଭଲ କଳା କରେ ଚୁଟି ଅଁଳା ଟା। ଆଉ ମଜବୁତ ବି କରାଏ।
ସେଇଟା ବି ଆଉ ଯୋଉ ମନ୍ଦାର ଫୁଲର ପତ୍ର ଆଉ ତାର ଫୁଲ। ସେଇଟା ବି।
ହଁ ମନ୍ଦାର ଆପଣ ଯୋଉ ଆମେ ଯୋଉ ଏବେ ଯୁବପିଢି ମାନେ ସମସ୍ତେ ସାମ୍ପୁ ୟୁଜ କରୁଛନ୍ତି। ଫେଣ ହେଇକି କିନ୍ତୁ ଆପଣ ଜାଣିଥିବେ ଆମର ଗୋଟେ ଶିକା ଖାଇ ବୋଲି ଗୋଟେ ଗଛଟେ ଅଛି। ଶିଖା କାଇ ସେଇଟା। ଆଉ ଆମର ମନ୍ଦାର ପତ୍ର, ଆଲୋଭେରା ଏଇଗୁଡାକୁ ନେଇକି ଯଦି ଆପଣ ଗୋଟେ ପେଷ୍ଟ ମାନେ ଲେପ କରିକି ଯଦି ଆପଣ ମୁଣ୍ଡରେ ଲଗେଇକିରି ସ ସଫା କରିବେ ବଢିଆ ଚୁଟି ଆପଣଙ୍କର ତ ଭଲ ରହିବ। ତା ସହିତ ଆପଣଙ୍କର ମୁଣ୍ଡ କୁ ଚୁଟି କୁ କୌଣସି ପ୍ରକାର ଗୋଟେ ଯିବନି ମାନେ କେମିକାଲ ଯିବନି। ମୋ ମା ସବୁବେଳେ କୁହନ୍ତି ନା ତୁ ମନ୍ଦାର ପତ୍ର ଆଣିକି ନହେଲେ ମନ୍ଦାର ଫୁଲ ଆଣିକି ତାକୁ ବାଟିକି
ଏବେ ସେଗୁରାଆ ମିଳୁନି ବହୁତ କମ ଜାଗାରେ ସେଇଗୁରା ମିଳୁଛି ଖୋଜିବାକୁ ପଡିବ
ହଁ ନାଇଁ ମିଳୁଛି ମାନେ ଟିକେ ଏବେ କଣ ହେଲାଣି ସମସ୍ତେ ତ ଆଜିକାଲି ମାନେ ଏବେ ଟିକେ ଗଛ ଉପରେ ଏତେ ଧ୍ୟାନ ଦଉନାହାନ୍ତି କିନ୍ତୁ ଆଗ କାଳରେ କଣ ଥିଲା ସମସ୍ତେ ସମସ୍ତଙ୍କ ଘରେ ବାଡିରେ ସମସ୍ତଙ୍କର ବୃକ୍ଷ ଥାଏ କିଛି ନଥିଲେ ଫୁଲ ଗଛ ତ ଯେମିତି ଥିବ ମନ୍ଦାର ଗଛଟେ ତ ସୁନିଶ୍ଚିତ ଥିବ ଆପଣ ଜାଣିଥିବେ ମନ୍ଦାର ଗଛ ଟଗର ଗଛ
ସେଇଟା ଏପଟେ ମୁଁ ଯୋଉପଟେ ରହୁଛି ନୁହଁ କି ସେପଟେ ସେଇ ଘ ହଁ ମିଳିଲେ ଖାଲି ଟଗର ଗଛ ଅଛି।
ହଁ ହଉ ଚଳିବ ଆପଣ ଇଏ ବି ଲଗଉନାହାନ୍ତି ଯଦି କିଛି ପାଉନାହାନ୍ତି ଆଲୋଭେରା ବି ଯଦି ଅଛି ଆପଣ ତାକୁ ବି ଲଗେଇ ପାରିବେ ସେଇଟା ବି ଭଲ
କାଲି ଘିଅ କୁଆଁର ଲଗେଇଲେ କଣ କି ଚୁଟି ପୁରା ମାନେ ଯୋଉ କେମିତି କରୁଛି ଏ
ଯୋଉ ଶୁଖିଲା କରିଦିଏ କହୁଛ ନା ନା ସେମିତି କିଛି ନଥାଏ ଏଇଟା ଭୁଲ ଧାରଣା ଆମର ଆପଣ କଣ କରିବେ ଚୁଟି ଧୋଇବା ପୂର୍ବରୁ ଆଗକୁ ତେଲ ଲଗେଇଦେବେ ତେଲ ଲଗେଇ ସାରିଲା ପରେ ତାକୁ ଦଶ ପନ୍ଦର ମିନିଟ ଛାଡିକିରି ତାପରେ ଆପଣ ଧୁଅନ୍ତୁ ଆପଣ ଦେଖିବେ ଦେଖିବ ମତେ
ହଁ ହଁ ହଁ ଧନ୍ୟବାଦ ଆପଣ ବହୁତ ଭଲ ଭଲ କଥା କହିଲେ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା
ହୁ ମତେ ବି ଭଲ ଲାଗିଲା ହୋ ଆଜ୍ଞା